କଣ?
ହଁ ଭଲ ଅଛି କଣ କରୁଛୁ?
ଆଉ କଣ ଆଉ କଥା କାହିଁ ଫୋନ୍ ଫୋନ୍ କରନୁ ଆଉ?
ଆଉ କରୁନଥିଲି ଆଗା ଆଉ ବ୍ୟସ୍ତ ଥିଲି ଆଉ।
ଆଉ ଖାଇଲୁଣି ନା କଣ?
ହଁ ଏବେ ବା ଖାଇଲି ତୁ ଖାଇଛୁ ନା ନାଇଁ?
ଆଉ ଦେହ ପା ଭଲ ଅଛି ନା ସବୁ?
ହଁ ସବୁ ଭଲ ଅଛି ତୋର କେମିତି ଅଛି?
ଗାଁଡେ କାଁ ଆଉନ୍ନୁ ଏବହ୍ମପୁର ଆରେ ରହି ଯାଉଛୁ।
ଆଇ ଆଇିବି ଆଉ ଟିକେ ଇୟ ଚାଲିଛି ତ କାମ ପତ୍ର ଆସିବି ଆଉ।
ଓ ହୋ ହୋ ଆଉ କାଲି କୁଆଡେ ମ୍ୟାଚ୍ ଖେଳିବାକୁ ଯାଇଥିଲା ପରା?
ହଁ କାଲି ଯାଇଥିଲୁ ସୁଗା ମ୍ୟାଚ୍ ଖେଳିବାକୁ ଆଉ।
ଆଉ କଣ ହେଲା ସେ ମେଚେ?
ସେଇଟା ଆମେ କଣ ଜିତିକି ଆଇଲୁ ଆଉ।
ଜିତିଲ ନା ହାରିଲ ।
ହଁ ସେନ ହେଲା ଆଉ। ତାଙ୍କେ ବି ବାଡ଼ି ଯାଇଥିଲେ ଜତି ଜ ହାରିବା ଯାଉଥିଲେ ଆମେ ଜିତିଗଲୁ ଆଉ।
କଣ ଫାଷ୍ଟ ତାଙ୍କେ ହେଲେ ବାଡି ଦେଇଥିଲେ ପରା ତମେ କେତେ ରନ୍ ବାଡିଥିଲ।
ଆମେ ବାଡେଇଥିଲୁ ଅନେଶତ।
ଲାଷ୍ଟ ଚାରି ଅଭରେ କେତେ କମ ରନ୍ ଥିଲା ପରା ହେଲେ ଜିତିଗଲା ପରା।
ହଁ ଆମେ ଜିତିଲୁ। ।
କେତେ ରନ୍ ବା ତାଙ୍କେ ବାଡ଼େଇଲେ।
ତାଙ୍କେ ଆଉ ଦଶ ରନ୍ ଟା ହେଲେ। ଆଉ ତାଙ୍କେ ଆଉ ପା ଚାରିଟା ପାଞ୍ଚଟା ବଲ ଥିଲା ଆଉ ତମେ ଖେଳିବାକୁ ଯାଇନ।
ଆମେ ଆଡେ ବର୍ଷା ହେଇଥିଲା ଏଆଡେ ବ୍ରହପୁର ଆଡେ ଆଉ ଖେଳୁ ଆଉ ଯାଇନୁ ଆ ଗାଁ ଗରେ ଆଡେ।
ଓହୋ। ଓହୋ ଆଉ ଟୁର୍ଣ୍ଣାମେଣ୍ଟ ଖେଳିଦେ ପରା ବୁିବଦରେ ତମେ।
ନାଇଁଠୁ ପୁରୀ ପଦରେ କାଲି ଖେଳିବା ହେଇଥିଲା ଯେ ବର୍ଷା ହେଇଥିଲା ତ ପ ପାଣି ରହି ଯାଇଥିଲା ତ ଆଉ ଖେଳିବାକୁ ଯାଇନୁ ଆଉ। ନହେଲେ ଟୁର୍ଣ୍ଣାମେଣ୍ଟ ଟା ଖେଳିଥିବୁ ସେଆଡେ ଭଡା ଡାକିଥିଲେ ସେଆଡେ ମତେ।
ହଁ ଏବେ ଅଛି ଆମେ ଆଇଛୁ ଇଆଡ଼େ। ଯିବୁ ଖେଳିବାକୁ ଶୁବାସ ମ୍ୟାଚ ଅଛି ଆଉ ଥରେ ଆଜି।
ଓ ହୋ ହେଲେ ଆଜି କୁଆଡେ ମ୍ୟାଚ ଅଛି ନାଇଁ କଣ?
ହଁ ଆଜି ସୁବାସ ମ୍ୟାଚ ଅଛି ଆଉ।
ତୁ କ ତାଙ୍କ ଗ୍ରାଉଣ୍ଡରେ ଆମ ଗ୍ରାଉଣ୍ଡ। ଆଙ୍କ ଗ୍ରାଉଣ୍ଡ ଆମ ଗ୍ରାଉଣ୍ଡରେ।
ଆମ ଗ୍ରାଉଣ୍ଡରେ ଅଛି।
ହୁଁ ହେଲା ବେଟ ବେଟ ଅଧିକ ମାରିଛି ନା।
ହଁ ସେମିତି ଏ ମାର୍ଚଛି କୋଡିଏ ତିରି ଦୁଶ ତିନିଶହ। ହେଲେ ଆଜି ଆମ ଆମ ଗ୍ରାଉଣ୍ଡକୁୁ ଯିବା ଆଜି ଖେଳିବାକୁ।
ହେଲେ ଗାଁରେ କିଏ କିଏ ଖେଳିଥାଉଛନ୍ତିୁ ପିଲାମାନେ।
ଗାଁ ର ରିଙ୍କୁ ମ୍ୟାନେଜର। ଗୌରା ଏ ସବୁ ଖେଳୁଛୁ ଆଉ । ହଁ ମୁଁ ଇ ଖେଳିଛି ଆଉ।
ଉ ବୋଲିଂ ପକଉଥିଲା ନା ବ୍ୟାଟିଂ ।
ଯେତେବେଳେ ଯାଉଛି ଆଉ କଣ କରିଆ।
ହଁ ହଉ ହଉ ମୁଁ ଅଛି ନା ପହିଲା ଆଡେ।
ନା ସେ ପଳେଇଲା କିଏ ପଳେଇଲା ଏ ଦି ତିନି ଦିନ ହେଲା ଗଲା ଆଉ। ଆଉ ଥରେ ଏଗ୍ଜାମ ସରିଲା ଡେଇଁ ପଳେଇବି କହୁଥିଲା ଆଉ। ହଁ। ଆଉ ଛାଡିବିନି ବେଳେ ଡେଇଁ ପଳେଇବି କହୁଥିଲା ଆଉ।।
ପୁରାଟା ଆଉ ଡେଇଁ ଯାଉନି ଆଉ।
ଯାଏ କାଁ କ କହିହନି ଆଉ ଯିବି ନା ନାଇଁ ଯିବି ବୋଲି କହୁଥିଲା ତ କାଁ ଯାଇନଥିବ ପୁରା।
ହଁ ହେଲେ ପରୀକ୍ଷା ମଝିରେ ଦି ଦିନ ଛୁଟିଥିବ ସେଥିବେଳେ ପଳେଇବି କହୁଥିଲା।
ହଁ।
ଆଉ ଇଏ ଉଁ ରଜା ଆଡେ କୁଆଡେ ଯାଇରେ ପିକନିକ ଫିକନିକ କଣ କରିବା।
ହଁ ତପ୍ତ ପାଣି ଆଜି ଆହୁତି ହଁ ନା କୁଆଡେଯିବା କହ ତୁ କହ।
ସାର ଡେଡ ଆଡେ ଗୋଟେ ଭୁଜିଟେ କରିବାକି ପିକିନିକି ସାଙ୍ଗସାଥି ମିଶିକି?
ଚାଲୁନ ଚାଲ କରିବା କେବେ କରିବାକୁ କୁହ।
ଆଉ ପିଲାଙ୍କ ସାଙ୍ଗ ସାଥିଙ୍କୁ ପଚାରେ।
ହଁ ପଚାରିବା ଆଉ ହଁ ପଚାରିବି ପଚାରିବି।
ଆଉ ଇଏ ଏଥର ଏଇ ବର୍ଷ ରଥଯାତ୍ରା ପୁରୀ ଆଡେ ଯିବାକିରେ ବୁଲିବାକୁ।
ଯିବା ବୋଲିତ ଭାବଥିଲି ଯିବା। ହୋଉ ଜଣ ଦି ଜଣଙ୍କୁ ଠିକ କର ବୁଲିବାକୁ ଏଥି ଯିବା।
ଆମର ଏଇଲେ କଲେଜ ର ମୁ ତିନି ଚାରିଟା ପିଲା ସାଙ୍ଗସାଥି କର କର ଯି ଯିଆଲି ଆଉ ତମ ତମ କଲେଜର କିଏ ସାଙ୍ଗସାଥିର ଉପରେ ଦେଖେ?
ହୋଉ ଦେଖୁଛି ଗାଉଁଆ କଲେଜରେ ଦି ତିନି ଜଣ ଯିବେ ବୋଲି କହୁଥିଲେ।
ହୋଉ ତାଙ୍କୁ ଫୋନ କରି ପଚାରେ।
ହଉ ଠିକ ଅଛି। ଖରା ହୋଉଛି ଆଉ।
ଆଉ କାଳ ବ୍ୟୈଶାକ୍ଷୀ ବର୍ଷା ହେଇନଥିଲା ଆଜି ଆଉ?
ଆଉ ସାଇକି ବେଳେ ବେଳେ ହେଇଥାଉ ଯେହେତୁ ଖରା ଚାଲିଚଛି ଆଉ। ଆଉ କହ।
ଆଉ ଆ ଖେଳିବା ମ୍ୟାଚ ଅଛି ପରା ଆଜି ତମର?
ହଁ ମ୍ୟାଚ ଅଛି ଆଉ। ଯିବୁ ଏବେ ବାହାରାରୁଛୁ।
କେତେବେଳେ କିଏ କିଏ ସାଥ ଦେଇଛ?
ଆମେ ପୁଅର ମୋର ରିଙ୍କୁ ଫିଙ୍କି ସବୁ ସାଥି ହେଇଯିବୁ ଆଉ।
ଆଉ କ୍ୟାପ୍ଟେନ କିଏ ହେବବେ ତୁମର?
ଆ ଗୌରା।
ମେନ୍ଦର ହେଇଛନ୍ତି ମାତ୍ର କିଛି କାମ କରିବା ନଥାନ୍ତି। ପିଲାମାନେ ଖାଲି ପଇସା ଖାଇ ଦେଇଥାଉଛି। ଏ ତମ ଟୁର୍ଣ୍ଣାମେଣ୍ଟ ପଇସା କେତେ ଖାଇ ଦେଇଛି ନାଇଁ କିଷ।
ଯା ଜାଣି ସାରିଲୁଣୁ ମୁଁ ଜାଣିନି କାହିଁକି ନା ମୁଁ ଜାଣିନୀ ଖାଇଛି ନା ନାହିଁ
ଖାଇ ଦେଇଛି ନା କଣ?
ଖାଇଥିବ ବୋଧେ କିଏ ଜାଣିଛି ମୁଁ ଜାଣିନି ଭାଇ।
ପଇସା ଯ ବେଟ୍ ପଇସା ଯୋଉଟା ଖାଇ ଦେଇଛି ନା କଣ ତମ ପଇସା?
ବ୍ୟାଟ୍ ପଇସା ଦଶ ଟଙ୍କା କୋଡିଏ ଟଙ୍କା କାଢି ଦେଉଛି ଟେମ୍ପୁ ଫଡା ଆଜି ଆଉ।
କାଟୁଛି କି ପାଇଁ?
ଆଉ ଟେମ୍ପୁରୁ ଯାଇଥାଉଛି ବୋଲି ଆଉ କାଟି ଦୋଉଛି ଆଉ।
ଟେମ୍ପୁରେ ଯାଇ ଥାଅ ଥ କି ସେଠି ଖେଳିବାକୁ?
ହଁ।
ଆଉ କିସ କରୁଛୁ। ହେଲେ ମ୍ୟାଚ କେତେ ବଳ ଅଛି ରେ?
ମ୍ୟାଚ୍ ଏବେ ଚାରିଟା ଅଧେ ଅଛି ଆଉ।
ଚାରିଟା ବେଳେ ପାଞ୍ଚଟା ବେଳୁ ଏ ଖରା ହୋଉନଥିବ?
ତ ଖରା ହୋଉଛି ଆଜ୍ଞା ସେମିତି ହୋଉଛି ଆଗା।
ଖରା ହେଉଛି। ଖରାରେ ଖେଳଛ?
ଆଉ ଖେଳଚୁ ଏକା ଆଉ କଣ କରିବା।
ଲାଜେଇ କୋଉ ଗାଁ ମ୍ୟାଚ ପକେଇଚ।
ଏ ପାତ୍ରପଡାକୁ ଆଉ ଆମ ଗାଁ ପଡଚି ଖମାରିଆ।
ପାତ୍ରପଡ଼ା ଭଲ ଟିମ୍ ତାଙ୍କର?
ହଁ ଆମ ଶଶୁର ଗାଁ ଟିମଟା ତ ଆଉ।
ଶଶୁର ଘର ଗାଁ କି? ଆ ହୋଉ ହୋଉ ଆଉ ଶଶୁର ଘର ଗାଁ ଆଡେ ବୁଲିବାକୁ ଯାଉନୁ?
କାଲି ତାର ଶରଳ ଭାଇ ଦାଦାର ପୁଅକୁ ଛାଡିବାକୁ ଯାଇଥିଲୁ ତ ଆଇଲା ବେଳୁ ଆଉ ଛାଡିକି ଆଇଲୁ।
ଦାଦାର ପୁଅ।
ଆଉ ଯୋଉ ମୋ ଆଗରେ ବଇ ମୋ ଆଗରେ ବଇନଥିଲା ସିଏ ଆଗା।
ହଁ ତ ଦୂର ସମ୍ପର୍କ ଦାଦାଟା ନାକି ଗାଁର ଦାଦା ନାଇଁ ତ ଏଗିଡା।
କଣ ଲୋ କୋଉଡା?
ଯୋଉ ତ ହେଲେ କାଇଁକି ମୁଁ ଆଗ ଦେଖିନି ତ ହେଲେ ଆଉ କୋଉ ବାହାର ଯାଗାଟା ହେଇଥିବ ପରା।
କିଏ ନାଇଁ ତାଙ୍କର ଦାଦା ସ୍କୁଟିରେ ଆଉନି କି ସିଏ ଯୋଉ ଗୋଟେ ଇଏ ସ୍କୁଟି ଧରିକି ଯାଉଚି ହାଁ ହାଁ। ଶଙ୍କର ଖାଲି ନାଇଁମ ତାଙ୍କର ପାତ୍ରପଡା ଏକା।
ପାତ୍ରପଡ଼ା କି ପାତ୍ରପଡ଼ା କି କାହିଁକି ମୁଁ ଜାଣିନି ତ। ନା ଶଶୁର ଘର କୁଆଡେ ଦାଦା।
ଆଁ ହାଁ ଆଉ କା କଥା କୋହୁଚି କି।
ଅ ମୁଁ ଭାବୁଚି ତମର କାହାର ବୋଲି।
ଆମର କାର ନାହିଁମ।
ଅହଁ।
ଆଉ ଏବେ କୋଉଠି ଅଛୁ? ମନ୍ଦିରରେ ଯଗିଙ୍ଗ କରିଥିଲା ଯାଇଥିଲୁ। ହଁ ଏବେ ଲାଗିଥିଲା।
ଆଉ ମୁଁ ତ ଆଇବି ବୋଲିି ଆଡେ ମ୍ୟାଚ ଫାଚ ଥିଲା ଟୁର୍ଣ୍ଣାମେଣ୍ଟ ଫୁର୍ଣ୍ଣାମେଣ୍ଟ ଆଉ ଯାଇପାରିଲିନି ଆଉ।
ଅ ତମେ ତ ବଡ ପ୍ଲେୟାର ଆଉ କଣ। ଦଶ ପନ୍ଦର ଦିନ ହେଲା ସରଲା।
ଅଁହଁ କିଏ ଗୋଟେ ଉଁହୁଁ। ସିରିଏଲର କିଏ ଗୋଟିଏ ଆସିଥିଲା ପରା ବାବାଡି।
କଣ ଯେ କି ଇଏ ହେଇ କିଏ ଆଇଥିଲା ଗୋଟେ କ୍ୟାଚ ଆଉ।
ଅ
ଗୁଣ୍ଡାଟା ପେଣି।
କେତେ ଦିନି ଲାଗିଲା?
ଉଁ ଦଶ ପନ୍ଦର ଦିନ ଲାଇଲା ପରା ଏ ଆଠ ନଅ ଦିନ ଲାଗିଥିବ।
ଅହଁ। ହେଇଠି ତ ସବୁ ତମର ଇଏ ଆଇଥିବେ ସବୁ ଦେଖିବାକୁ ଆଉ।
ହଁ ଆଉ ଏବେ ତମେ କୁଆଡେ ଯିବ ଖେଳି ବାକୁ ନା ଗାଁରା ଇଏରା
ଆଜି ଅଛି ଗୋଟେ ମ୍ୟାଚରେ ଅଛି ଯେ ଆଉ ଟିକେ ପରେ ଯିବି ଆଉ ଖାଇବି। ଖାଇକି ଯିବି ଆଉ।
ଓହୋ।
ଆଉ ତମର ମ୍ୟାଚ ଅଛି ପରା ସ୍ୟାଡେ।
ଆମର ମ୍ୟାଚ ଅଛି, ଆମେ ଯିବୁ ଆଉ। ଯାଉଚୁ ଏବେ ଚାଲି ଚାଲି ଆଉ।
ଯାଉଚ ପୁରା।
ହଁ ଖରାରେ ଚାଲି ଚାଲି ଯାଉଛୁ।
ଅ ତା ବାଇକ୍ ରେ ପଲେନି
ବାଇକ୍ ରେ ଆଉ ଇଆଡେ ଚାଲି ଚାଲି
ଆଁ
ଚାଲି ଚାଲି ଯାଉଛି
ଚାଲି ଚାଲି ଯାଉଚ କାହାଥିରେ ବାଇକ୍ ରେ ଯାଉଥିବ ସାଥି ହେଇ ପଳେଇଲନି।
ଗଲେ ହେଇଥାନ୍ତା ଏବେ ଗୋଟେ ଗାଡି ଗଲେ ତା ପଳେଇ ଥିଲେ ହେଇଥାନ୍ତା ଆଉ ବଡା ପଡା।
ଆଉ ଏ ଗାଁ ରେ ମଝିରେ ମାଛ ଧରୁଥିଲେ ପରା କାଲି ନା ପହରଦିନ। ସେ କୁ କୁମ୍ଭୀର ବଲେ ଗୋଟେ ପଡିଥିଲା।
ହଁ।
ସେଟାକୁ କଣ ଧରିକି ବାଡେଇ ମାରିଦେଲେ ନା କୁଆଡେ ନେଲେ।
ଏ ସେଟାକୁ ଡେମ୍ ରେ ନେଇ କି ଛାଡିଦେଲେ ଆଉ।
ଡେମ୍ ରେ ଛାଡିଦେଲେ ଓହୋ।
ଓହ ହଉ ଆଉ କିସ୍?
ଆଉ ଚେ ଯାଉ ଚେ ଚାଲି ଚାଲି ଆଉ।
ହଁ ହଁ ଯାଉଛନ୍ତି ପିଲାମାନେ ଆଉ ଡାକୁଚନ୍ତି ଆଉ। ହୋଉ ଆସ ଆଉ। ରଜ କୁ ଆସ ମିଶିଆ।
ବେ ଡେମ୍ ଆଡେ ଯାଇ ରାନ୍ଧିବା।
ହଁ ଫିଷ୍ଟ୍ରୀ ଗୋଟେ କରିବା।
କଣ ଚିକେନ୍ ଫିକେନ୍ ରାନ୍ଧିବା ନା କଣ ନା ସାଧା କରିବା।
ଯାହା ତମେ କହିବ ଚିକେନ୍ କଲେ କରିବା ସ ସବୁ କରିବା।
ଓହୋ। ଆରେ ସେ ବାହାରେ ଆସେ ଯିବା ନା ସେ ଖେଳିବାକୁ।
ହଁ ସେଏ ଏବେ ଗଲା ତ ଆଉ ମୁଁ ଇଆଡେ ଘରେ ଅଛି। ମୁଁ ଯିବି ଏଇନା
ତାଙ୍କର ପିଲା ଟିଙ୍କି ତାଙ୍କର ଦିଟାଙ୍କ ଧରିକି ଚାଲିଚି ତାକୁ ଧରି କି ଆସୁଚି ନା କିସ।
ହଁ ତାଙ୍କ ଦିଇଟା ଧରିକି ଗଲା ଆଉ।
ଓ ହୋ ଆଉ ହେଲେ ଖାଇକି ପଳେଇଆଇଚ ନା କଣ ନାସ୍ତା ପାଣି ବଜେଇ ଆଇଛ।
ଏ ଟିକେ ନାକୁ ଖାଇକି ଆଇଲି ଏଵେ ଆଉ।
ଆଉ ମୋତ ମ୍ୟାଚ ଅଛି ସେ ଫୋନ କରୁଥିଲି ତାଙ୍କେ। ମିସ୍ କଲ ଦିଟା ଆଇଲାଣି ଆଉ ଖାଇକି ଖାଇକି ଯିବାକୁ ପଡିବ ଆଉ। ଚାଲି ଚାଲି କା ଯିବା ପଡିବ ଗାଡି ନାହିଁ ଖରାପ ହେଇଯାଇଛି। ଆଉ ଫଲିକଡ ଗ୍ରାଉଣ୍ଡ ଗଲାକୁ ଟିକେ ଲେଟ୍ ହବ। ଟିକେ ବି ଖାଇ ଯିବାକୁ ପଡିବ ଆଉ। ଚାରିଟା ଆଠରୁ ମ୍ୟାଚ୍ ଅଛି ତିନଟା ଅଧେ ଚାଲିଶି ହେଇଗଲାଣି ଖାଇ ଗଲାକୁ ତ ଚାରିଟା ହେଲେ ବାହାରିବାକୁ ପଡିବ।
ହଁ ହଁ ଛେଳି କେତେ ପିଲା ଖେଳୁଥିବେ ପରା।
ହଁ ଏଇଠି ହେଲେ ବାହାରେ କେତେ ପିଲା ଅଛନ୍ତି ଦେଖିଆ
ଓ ହୋ
ହଉ ରଖିଲି ମୁଁ ଖାଇ ଯାଉଛି ତମେ ମେଚ୍ ଅଛି ପରା ଯ ଖେଳିବାକୁ ଯିବ।
ହଉ ଠିକ୍ ଅଛି ଯାଉଛି ଯାଉଛି। ହଉ ଯାଉଛି ହେଲେ ହଁ ହଉ।
ହ ଓହୋ କି ଖରାହଉଛି ରେ।